ହାଲୋ ବନ୍ଧୁ ନମସ୍କାର।
ନମସ୍କାର।
କଣ କରୁଚନ୍ତି ବନ୍ଧୁ?
ଏଇ ତ ବୁଲାବୁଲି କରଚି ଆଉ ଆପଣ?
ଉଁ ଗରମ ହୋଉଚି ତ ବାହାରେ ବସିକି ଟିକେ ଥଣ୍ଡା ପବନ ଖାଉଚି।
ଆ ଏବେ ତ ଖରା ଦିନ ଆ
ସେଥିପାଇଁ ତ ବନ୍ଧୁ ବାହାରେ ବସିଚି। ବାରମ୍ବାର ବିଦ୍ୟୁତ ଉଁ କଟି ଯାଉଚି। ଉଁ ଟିକେ ପାୱାର ବି ବିଦ୍ୟୁତ ର ପାୱାର ବି ଟିକେ କମ ରହୁଚି ସେଥିପାଇଁ ପଙ୍ଖା କିମ୍ବା ଆ ପଙ୍ଖା ଚାଲୁନି। ସେଥିପାଇଁ ଟିକେ ବାହାରେ ବୁଲୁଚୁ ଆମେ।
ହଁ ଏବେ ବାହାରେ ତ ଆ ମୁଁ ମଧ୍ୟ ବାହାରେ ବସିଚି କିନ୍ତୁ ଜଣା ବି ସେ ଗଛର ପତ୍ର ମଧ୍ୟ ହଲୁନାହିଁ। ପବନ ତ ଦୂରର କଥା ଗଛର ପତ୍ର ମଧ୍ୟ ହଲୁନାହିଁ।
ବାହାରେ ବସିଚି ଏବଂ ଏକର ସେକର ହୋଉଚି। କାଳେ ଟିକେ ପବନ ଦବ ଦେହରେ ବାଜିବ। ଦେହରେ ବାଜିଲେ ଟିକେ ପବନ ଭଲ ଲାଗିବ କାରଣ ଗରମ ହୋଉଚି। ସେଥିପାଇଁ ତ ବନ୍ଧୁ ଏତିକ ନାଟ। ସତେ ଯେପରି ଗ୍ରୀଷ୍ମ ଋତୁ ସରିକି ବର୍ଷ୍ ବର୍ଷା ଋତୁ ଆସିଲାଣି ମତେ ଯେମିତି ଲାଗୁଚି ଯେ ଏଇ ବର୍ଷା ଦିନେ ବର୍ଷା ଦିନଟା ଗ୍ରୀଷ୍ମ ଋତୁ କି ସେଇଭଳି ଲାଗୁଚି।
ଯାହା କହିଲେ ବହୁ ଏତେବେଳକୁ ମୌସୁମୀ ଆସି ବର୍ଷା ଆରମ୍ଭ ହୁଅନ୍ତାଣି କିନ୍ତୁ ଏଥର ଗ୍ରୀଷ୍ମ ପ୍ର ପ୍ରଭାବ ଏତେ ଅଛି ଯେ ଗ୍ରୀଷ୍ମ ପ୍ରଭାବ ଏତେ ଅଛି ଯେ ଆ ଠିକ ସେରେ ପ-ପବନ ମଧ୍ୟ ହୋଉନାହିଁ।
ସେଇଥିପାଇଁ ମୋ ସେଇଥିପାଇଁ ତ ଲୋକ ଚାଷ କରିବା ଏବଂ ଧାନ ବୁଣିବା ପାଇଁ ବୋହୁତ ହଇରାଣ ହେଉଚନ୍ତି।
ଯାହା କହିଲେ ଏ ବର୍ଷ ତହ ଘ ଏବ ବର୍ଷ ତ ଆଁ କି ପବନ ଗୋ
ବନ୍ଧୁ ଶୁଣନ୍ତୁ ଶୁଣନ୍ତୁ ଏଇ ଯୋଉ ଉଁ ଏଇ ଯୋଉ ବର୍ଷା ଲାଗି ଯେତେବେଳେ ଚାଷୀ ବର୍ଷା ଖୋଜୁଚନ୍ତି ସେତେବେଳେ ବର୍ଷା ହୋଉନି। କେତେବେଳେ ଖରା ଖୋଜୁଚନ୍ତି ସେତେବେଳେ ଖରା ହୋଉନି ଚାଷୀ କରିବେ ତ କଣ କରିବେ ଏଇଥିଲାଗି କେତେ ଲୋକ ମୃତ୍ୟୁ ମୁଖରେ ପଡୁଚନ୍ତି ମୃତ୍ୟୁର ଶିକାର ହେଉଚନ୍ତି।
ହଁ ଯାହା କହିଲେ ଦେଖନ୍ତୁ ଏଥରକ ପାଣିପାଗ କହିବା ଅନୁସାରେ ଏଲୋରା ନାମକ ଏକ ପବନ ବୋହିିବାର ଅଛି। ଓ ଏହା ବର୍ଷା ଦିନେ ଜୁଆ ଜୁଲାଇରୁ ସେପ୍ଟେମ୍ବରରୁ ଅଗ ଅକ୍ଟୋବର ଭିତରେ ଯାହା ଫଳରେ ବର୍ଷାର ହବ ନାହିଁ ବର୍ଷା ଆଉ ହବ ନାହିଁ। ଯାହା ଫଳରେ ମରୁଡିର ବହୁତ ସମ୍ଭାବନା ରହିଛି।
ଆଚ୍ଛା ବନ୍ଧୁ ମୋର କହିବାର କଥା ଯେ, ସେ ସବୁ ଛାଡ଼ ଏବେ ଘରେ ଆପଣଙ୍କ ଘରେ କିଏ କିଏ ରହୁଛନ୍ତି? ଏବଂ ଆପଣଙ୍କ ଘର ଲୋକଙ୍କ ଦେହ ଭଲ ଅଛି ନା ନାହିଁ?
ମୋ ଆମ ଘରେ ମୁଁ ମୋ ବାପା ମା ଆଉ ଭଉଣୀ ମଧ୍ୟ ରହୁଛନ୍ତି। ସମସ୍ତଙ୍କ ଦେହ ବହୁତ ଭଲ ଅଛି। ଆଉ ଆପଣଙ୍କର?
ମୋ ଦେହ ବି ଭଲ ଅଛି। ମୋ ଘର ଲୋକଙ୍କ ଦେହ ବି ଭଲ ଅଛି ବନ୍ଧୁ। ମୋର କହିବା କଥା ବର୍ଷା ଦିନେ ଆପଣଙ୍କ ଗ୍ରାମରେ ଏ ପାଣି ଠିଆ ହେଉଛି ନା ନାହିଁ?
ପାଣି ଆମ ମୁଁ ଏକ ଗ୍ରାମାଞ୍ଚଳରେ ବାସ କରୁଛି। ତେଣୁ ବର୍ଷା ଦିନେ ସ୍ୱତନ୍ତ୍ର କାଦୁଅ ରାସ୍ତା ହେଇଯାଉଛି। ଆମର ଏଠି ମାଟି ରାସ୍ତା ମଧ୍ୟ ପ୍ରବଳ ଅଛି। ଯାହା ଫଳରେ ବର୍ଷା ହେବା ଫଳରେ ସେଠି କାଦୁଅ ହେଇଯାଉଛି। ହଉଛ ପ୍ରାୟତଃ ଏବେ ପାଣି ସବୁ ଅଞ୍ଚଳରେ ହେଇଯାଉଛି। ଆମ ଗାଁ ସାରା ପାଣି ହେଇଯାଉଛି। ଯେତେବେଳେ ବି ବର୍ଷା ହଉଛି ଆ ଗାଁରେ ସବୁ ସ୍ଥାନରେ ପାଣି ରହୁଛି।
ଆଚ୍ଛା ବନ୍ଧୁ ମୋର କହିବାର କଥା ଆପଣଙ୍କୁ ସରକାର ପ୍ରତି କିଛି ସହାୟତା ଏବଂ ଆପଣଙ୍କ ଗ୍ରାମବାସୀରେ ଯିଏ ଆପଣଙ୍କ ଗ୍ରାମର ମୁଖିଆ କିଛି ଅଭିଯୋଗ ସରକାର ନିକଟରେ କଣ ପାଇଁ କରୁନାହାନ୍ତି। ଆପଣ ଏତେ ହଇରାଣରେ ଜୀବନଯାପନ କରୁଛନ୍ତି। ଏତେ କଷ୍ଟରେ ତମେ ଜୀବନ ଯାପନ କରୁଛନ୍ତି। ତ ସରକାର ପ୍ରତି ନିଜ ହକ୍ ମାଗନ୍ତୁ। କାରଣ ଆପଣ ଯେତେବେଳେ ନିର୍ବାଚନରେ ଏ ନିର୍ବାଚିତ ହେଇଥିବା ପ୍ରତିନିଧି କି ବାଛୁଛନ୍ତି। ତାହେଲେ ଆପଣ ଅସୁବିଧା ଥିବା ବେଳେ ସେଇ ସରକାର ଆପଣଙ୍କୁ ସହାୟତା କଣ ପାଇଁ କରୁନାହାନ୍ତି। ଏଥିପାଇଁ ଏକ ଆହ୍ୱାନ ନିଅନ୍ତୁ।
ଦେଖନ୍ତୁ ବନ୍ଧୁ ଯେତେବେଳେ ସରକାର ଆମ ରାସ୍ତା କରିବାକୁ ଟଙ୍କା ଆସୁଛି। ଆ କିନ୍ତୁ ଦେଖନ୍ତୁ ଯେତେ ନୂଆ ରାସ୍ତା ଯେତେବେଳେ ବି ହଉଛି ଲୋକମାନେ ସେଥିରେ ଟ୍ରା ଟ୍ରାକ୍ଟର ଆ ବଡ ଗାଡି ଇତ୍ୟାଦି ପୁରେଇ ରାସ୍ତାକୁ ଦବେଇ ଦଉଛନ୍ତି ଯାହା ଫଳରେ ନୂଆ ରାସ୍ ସ୍ତାଟି। ମଧ୍ୟରେ ଗଭୀଡ ଖାଲ ହେଇଯାଉଛି କିମ୍ବା ରାସ୍ତାଟି ଖୋଳି ହେଇଯାଉଛି। ତା ଫଳରେ ସେ ରାସ୍ତାଟି ବହୁ ଅଧିକ ଦିନ ପର୍ଯ୍ୟନ୍ତ ରହୁନାହିଁ ମାନେ ଭାଙ୍ଗି ଯାଉଛି ବହୁତ ଶୀଘ୍ର।
ଆଚ୍ଛା ମୋ କହିବାର କଥା ଆପଣ ଆଜି କଣ ଖାଇଛନ୍ତି?
ଆଜି ଆଜି ବା ଜଣଙ୍କ ମୋ ଭଉଣୀଙ୍କ ହେବେ ତାଙ୍କ ବାହାଘର ଥିଲା। ସେଠିକି ଯାଇଥିଲି ତାଙ୍କ ଭୋଜିରେ ଭାତ ଡାଲି ଖଟା ପୋଟଳ ତରକାରୀ ଏବଂ ଚଣା ତରକାରୀ ଖାଇଥିଲି।
ଆଚ୍ଛା ସକାଳେ କଣ ଖାଇଥିଲେ?
ସକାଳେ ବରା ଓ ତରକାରୀ ଖାଇଥିଲି।
ଆଉ ସନ୍ଧ୍ୟାବେଳେ?
ସନ୍ଧ୍ୟା ବେଳେ ଏ ଏବେ କିଛି ଖାଇନାହିଁ ଏବେ ଭୋକ କରିନଥିଲା ସେଥିପାଇଁ ଏବେ ଖାଇନି ସେ ରାତିରେ ଖାଇବି ଆଉ।
ଆଚ୍ଛା ବନ୍ଧୁ ଆଉ ଆପଣଙ୍କ ମୁଁ ଖାଇଥିଲି ସକାଳେ ତ ମୁଁ ମୋ ମାମୁଁ ଘରକୁ ଯାଇଥିଲି କାରଣ ମୋର ଆଈଙ୍କ ଦେହ ବହୁତ ଅସୁସ୍ଥ ଥିଲା। ଅସୁସ୍ଥ ଥିଲା ତାଙ୍କୁ ଦେଖା କରିବାକୁ ଯାଇଥିଲେ ଏବଂ ତାଙ୍କ ନିକଟରେ ମୁଁ କିଛି ମୁଁ ସମୟ କିଛି ମୁହୂର୍ତ୍ତ ବିତାଇଥିଲି ଏବଂ ହଁ ଶେଷ ସମୟରେ ମୁଁ ଯେତେବେଳେ ମୁଁ ମାମୁଁ ଘରୁ ବାହାରିଲି ସେତେବେଳେ ଅଚାନକ ବର୍ଷା ହେଲା। ଏବଂ ମୁଁ ଗୋଟେ ଜାଗାରେ ଟ୍ରେନ୍ ଠିଆ ହେଲି ହୁଁ ଠିଆ ହେବା ମାତ୍ରେ ବର୍ଷା ର ପ୍ରଭାବ କମିଲା ନାହିଁ। ବର୍ଷା ପ୍ରଚୁର ପରିମାଣରେ ହେଲା ଏବଂ ମୁଁ ଭିଜିଗଲି। ମୁଁ ତାପରେ ଭିଜି ଭିଜି ଘରକୁ ମଟର ବାଇକ୍ ରେ ଚଲେଇ ଚଲେଇ ବା ମଟର ଗାଡିରେ ଚଲେଇ ଚଲେଇ ଘରକୁ ଆସିଲି। ହଁ ଘରକୁ ଆସିିକି ପହଞ୍ଚିକି ହୁଁ ହୁଁ ହୁଁ ମୋର ପୋଷାକ ବଦଳେଇ ଅନ୍ୟ ଏକ ନୂଆ ପୋଷାକ ନାଇଁ ବର୍ତ୍ତମାନ ମୁଁ ବାହାରେ ବସିଚି। ଏବଂ ପବନ ଖାଉଚି ବର୍ତ୍ତମାନ ମା ଘରେ ରୋଷେଇ କରୁଚନ୍ତି। ସେଥିପାଇଁ ରୋଷେଇ ହେଲେ ମୁଁ ଆଉ ଅଳ୍ପ ସମୟ ମଧ୍ୟରେ ଖାଇବି।
ଆପଣଙ୍କ ରାତିରେ କଣ ରନ୍ଧା ହୋଇଚି ଖାଇବା ପାଇଁ ରାତିରେ ଖାଇବା ପାଇଁ?
ଆମ ଘରେ ରାତିରେ ଭାତ ଏବଂ ଡାଲି ଏବଂ ତରକାରୀ ହୋଇଛି। ଏହା ମଧ୍ୟ ମୁଁ ରାତିରେ ଅଁ ଶୟନ ସମୟରେ ଖାଇକି ଶୋଇବି।
ଆଜ୍ଞା।
ଆପଣଙ୍କ ଘରେ ବନ୍ଧୁ କଣ ଆଜି ରୋଷେଇ?
ଆଜି ଆମ ଶୁକ୍ରବାର ଥିଲା ସେଥିପାଇଁ ଆମ ଘରେ ଆଜି ଭାତ ଏବଂ ଛ ତରକାରୀ ର ହେଇଚି।
ଆଚ୍ଛା ବନ୍ଧୁ। ଆପଣ ଆଜି କେତେ ପି କେତେ ଖଣ୍ଡ ମାଛ ଖାଇଲେ?
ଆଜି ମୁଁ ଆପଣଙ୍କୁ ଆ କିଛି ସମୟ ପରେ କହୁଥିଲି ଯେ ଆଜି ମୋ ଭଉଣୀଙ୍କ ଜଣେ ବାହାଘର ଥିଲା ସେ ଠିକି ଯାଇଥିଲି ସେଠି ଭାତ ଡାଲି ଏବଂ ପୋଟଳ ତରକାରୀ, ଚଣା ତରକାରୀ ଇତ୍ୟାଦି ଖାଇଲି।
ଆଚ୍ଛା ବନ୍ଧୁ। ତାପରେ ମୋତେ ଗୋଟେ କଥା କୁହ ଆପଣଙ୍କ ଅଞ୍ଚଳରେ ଯେତେବେଳେ କାଦୁଅ ହଉଚି ଆପଣଙ୍କୁ କିପରି ଲାଗୁଛି ମାନେ ମୋର କହିବା କଥା ଆପଣଙ୍କର ଅନୁଭୂତି କଣ କାଦୁଅ ହେଲେ?
ଦେଖନ୍ତୁ ବନ୍ଧୁ ବର୍ଷା ର କିଛି ଉପକାର ରହିଚି କିଛି ଅପକାର ରହିଚି। ଆପଣ ଯୋଉ କହୁଚନ୍ତି ଦେଖନ୍ତୁ ଜଣେ ବର୍ଷା ନହେଲେ ଗୋଟେ କୃଷକ କେବେ ବିି ତା ବିଲ କାଦୁଅ ନହେଲେ ଗୋଟେ ବିଲକୁ କୃଷକ କେବେ ବିି ତାର ଗଛ ବ ଲଗେଇ ପାରି ପାରିବେ ନାହିଁ ସେ ବିଲରେ ଆଉ ଆପଣ ଯୋଉ କହୁଚନ୍ତି କାଦୁଅ ହଉଚି ଦେଖନ୍ତୁ ବିଲ କାଦୁଅ ହବାର ଠିକ୍ ଅଛି କିନ୍ତୁ ରାସ୍ତାଘାଟ ଯେତେବେଳେ କାଦୁଅ ହୋଉଚି ରାସ୍ତାରେ ଚାଲିବାକୁ ବୋହୁତ ଅସୁବିଧା ହୋଉଚି। ଯେମିତି କିି ରାସ୍ତାରେ ଆମେ ଯାଉଥୁବୁ ରାସ୍ତାରେ କ ଅ ଉ ରାସ୍ତାରେ ଗଲା ବେଳେ ଆମ ଗୋଡ ମଧ୍ୟ ଖସୁଚି ଏରା ସବୁ କାଦୁଅ ଯୋଗୁଁ। ଏବଂ ଯେତେବେଳେ ବି କାଦୁଅରେ ଯାଉଛୁ କାଦୁଅ ଚପଲ ମାଧ୍ୟମରେ ମଧ୍ୟ ଛିଟ୍ ଛିଟିକି କି ଆମ ପୋଷାକ ଅସନା ହୋଉଚି।
ଆଚ୍ଛା ମୋର ବନ୍ଧୁ କହିବା କଥା ବର୍ଷା ଦିନେ ରାସ୍ତାଘାଟ କାଦୁଅ ହବା ସ୍ୱାଭାବିକ କଥା। କାରଣ ବର୍ଷା ଏକ ପ୍ରାକୃତିକ ଜିନିଷ। ମୋର କହିବାର ଅର୍ଥ ହୋଉଚି ବା ମୋର କହିବାର ତାତ୍ପର୍ଯ୍ୟ ଏହା ହେଉଚି ଯେ ହୁଁ ବର୍ଷା ଦିନେ ଆପଣଙ୍କ ରାସ୍ତାଘାଟରେ ଯେମିତି କାଦୁଅ କିମ୍ବା ପାଣି ନଠିଆ ହେବା ଦରକାର। ସେହିପରି ରାସ୍ତା ପରିଷ୍କାର ରହିବା ଦରକାର ସେଥିପାଇଁ ମୁଁ କୋଉଚି। ବର୍ଷା ଦିନେ ଆପଣ ଯେମିତି କହିଲେ ଚାଷ ଜମିରେ ପାଣି ରହିବା ଦରକାର ଚାଷ ଜମିରେ ପାଣି ରହିବା ଦରକାର ଠିକ୍। ନହେଲେ ଜଣେ ଚାଷୀ ଚାଷ କରିପାରିବେନି ମୋର କହିବା କଥା ହୋଉଚି ଆପଣଙ୍କ ସଡ଼କ। କିଭଳି ସଫା ଓ ସୁତୁରା ରହିବ ମୁଁ ସେଇ କଥା କୋଉଚି। ଏଥିପାଇଁ ଏକ ସରକାର ପ୍ରତି ଏକ ଦାବି ରଖନ୍ତୁ। ଯୋଉ ସମୟରେ ସରକାର ଆପଣଙ୍କୁ କୁହନ୍ତୁ?
କୁହନ୍ତୁ ଦେଖନ୍ତୁ ଏ ଆମର ମୁଁ କହିବିନି ଆମର ଯେ କୋହୁଥିଲି ଯେ ଆପ ଆମର ସବୁ ତ ପ୍ରାୟତଃ ରାସ୍ତା ଅଧିକାଂଶ ରାସ୍ତା ମାଟି ରାସ୍ତାରେ ତିଆରି ମାଟି ରାସ୍ତାରେ ଯେତେବେଳେ ବି ବର୍ଷା ହୋଉଚି। ତାକୁ ସଫା ସୁତୁରା ରଖିବା ବିହୁତ କ ବୋହୁତ କଷ୍ଟ। କାହିଁକି ଦେଖନ୍ତୁ ବର୍ଷା ହେଲା ମାନେ ତା ଖସଡା ହେଇଯାଉଚି।
ଆଛା ମୋର ଗୋ ମୋ କଥା ଶୁଣନ୍ତୁ ବନ୍ଧୁ ଆପଣଙ୍କ ରାସ୍ତା ପ୍ରାୟତଃ ମାଟି ରାସ୍ତା ସ୍ତା ସେଥିପାଇଁ ମୁଁ କୋହୁଚି ସରକାରକୁ କୁହନ୍ତୁ ଆପଣଙ୍କ କୁ ଏକ ପକ୍କା ସଡକ ଆପଣଙ୍କ ଅଞ୍ଚଳରେ ତିଆରି କରିବା ପାଇଁ କାରଣ ଯେତେବେଳେ ନିର୍ବାଚନ ସମୟରେ ଆ ଆପଣଙ୍କ ନିର୍ବାଚିତ ଲୋକ ଆପଣଙ୍କୁ ଭୋଟ ମାଗିବା ପାଇଁ ଘର ପାଖକୁ ଆସୁଚନ୍ତି। ସେ ଠିକ୍ ସେଇପରି ଆପଣଙ୍କ ଯୋଉ ଅସୁବିଧା ସୁବିଧାରେ ତାଙ୍କୁ ଏକ ବାର୍ତ୍ତା ଦିଅନ୍ତୁ ଯେ ଆମର ଏହିସବୁ ଅସୁବିଧା ହେଉଚି। ଆମେ ଅଞ୍ଚଳରେ ଆମେ ଏ ଠିକ୍ ସେ ବସବାସ କରିପାରୁନୁ। ଆଚ୍ଛା ବନ୍ଧୁ ମୋର ମା ମତେ ଖାଇବାକୁ ଡାକିଲେଣି କାରଣ ମୁଁ ଆଜି ଖାଇନି କିଛି ଠିକସେ ସେଥିପାଇଁ ମୁଁ ଖାଇକି ଆସି ଆପଣଙ୍କୁ କଲ ଆପଣଙ୍କୁ ଫୋନ କରୁଛି।
ନିଶ୍ଚିନ୍ତ ଧନ୍ୟବାଦ ବନ୍ଧୁ।
ଧନ୍ୟବାଦ।